ହ୍ୟାଲୋ ନମସ୍କାର।
ଆଜ୍ଞା ନମସ୍କାର କଣ କରୁଛନ୍ତି?
ମୁଁ ଏଇଠି ବସିଛି।
ଆଉ କଣ ଖାଇବା ପିଇବା ସରିଲାଣି?
ଆଜ୍ଞା ଆଜ୍ଞା।
କଣ ପଖାଳ?
ନାଇ ରୁ ପରଟା ପନିର୍ ଛରକାରୀ।
ଆଉ ପଖାଳ ଖାଇନାହାନ୍ତି କି ଆଜି?
ନାଇଁ ଟିକେ ଦେହଟା ଭଲ ନାହିଁ ଥଣ୍ଡା ହେଇଯାଇଛି ତ ସେଇଥିପାଇଁ।
ଆଚ୍ଛା ଆଚ୍ଛା।
ଆପଣ?
ମୁଁ ଇଟିଲି ତରକାରୀ ଖାଇଥିଲି ଆଉ ଡେରିକି ଟିକେ ଖାଇଥିଲି ତ ଇଚ୍ଛା ହେଲାନି ଆଉ ପଖାଳ ବି ଖାଇନି ଆଜି ଆଉ।
ଆଜ୍ଞା ଆଜ୍ଞା ଆଉ ତମ ଆଡ଼େ ଗରମ ହଉଚି?
ଗରମ ପୁରା ଭୀଷଣ ଗରମ ହଉଛି ଗୁଳୁ ଗୁଳି ପ୍ରବଳ। ଆପଣଙ୍କ ଆଡ଼େ କଣ କେମିତି ପାଗ ରହୁଚି?
ଆଜ୍ଞା ଆମ ଆଡ଼େ ବି ସେଇୟା ଅଛି ଲାଗୁଛି ବର୍ଷା
ଆଚ୍ଛା ଗୁଳୁ ଗୁଳି ହଉଛି ବର୍ଷା ଘୋଟେଇଛି ବୋଧେ ମେଘ ଆଉ।
ଆଜ୍ଞା।
ଆଚ୍ଛା ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା?
ଆଜ୍ଞା।
ଆ ମାନେ ଆପଣଙ୍କ ମତରେ ଏଇ ଯୋଉ ଏବେ ଯୋଉ ଫୋନ ବ୍ୟବହାର କରୁଛନ୍ତି ଏଇଟା ମାନେ ଭଲ ନା ନା ନାଇଁ ଖରାପ?
କହିବାକୁ ଗଲେ ଭଲ ଆ କିଛି ଭଲ ଜିନିଷ ଅଛି ଗ୍ରହଣ କରିବାକୁ କିଛି ଖରାପ କୁ ଗ୍ରହଣ କରୁଛନ୍ତି ଲୋକ ମାନେ।
ଆଗରୁ କଣ ଆମେ ଗୋଟେ ଜିନିଷ କଣ ଘରେ କଣ ଗୋଟେ ହେଲା ଆମେ ଖବର ପହଞ୍ଚେଇବାକୁ ଆମୁ ବହୁତ ଲାଗୁଥିଲା ଚିଠି ମାଧ୍ୟମରେ ଏଠି ଯାଇକି କୋଉଦିନ ପହଞ୍ଚିବ ସେମାନେ ଯାଇକି ଦେଖିବେ ତାପରେ ଯାଇକି
ଜାଣିପାରିବେ କି କଣ ସିଏ ଆସିଲା ବେଳକୁ କାମ ଟା ସରିଯାଇଥିବ। ଏବେ କଣ ହଟାତ୍ କି ନା କଣ ହେଲା ତ ସାଙ୍ଗେ ସାଙ୍ଗେ ଫୋନ୍ ମାଧ୍ୟମରେ ଜଣ ଦିଆ ଯାଉଛି ସେମାନେ ଯଥା ଶୀଘ୍ର ଆସିକି ଏ ଜାଗାରେ ପହଞ୍ଚି ପାରୁଛନ୍ତି।
ଆଜ୍ଞା ଆଜ୍ଞା ଆଗରୁ ଚିଠି ଯାଉଥିଲେ ଚିଠି ଯଦି ଆମେ ପଠେଇଥିବୁ ଗୋଟେ ଦିନ ସେ ଯାଇ ପହଞ୍ଚିବ କେତେ ଦିନରେ ତା ଠିକ୍ ନାହିଁ ମାନେ ସାତ ଆଠ ଦିନ କି ପନ୍ଦର ଦିନ ଲାଗି ଯାଉଥିଲା। ପନ୍ଦର ଦିନ ଲଗିବା ଭିତରେ ଜଣଙ୍କର ଯଦି ଅର୍ଜେଣ୍ଟ ଦରକାର ଅଛି ଦି ଦିନ ଭିତେରେ ତ ସେ ଚିଠି ପାଉଥିଲା ପନ୍ଦର ଦିନ ପରେ
ଆଜ୍ଞା।
ଯୋଉଟା କି ପାଇବା ଦ୍ଵାରା ତାର କି ଲାଭ ବି ହ
ଲାଭ ବି ହୋଉନଥୁଲା ଆଜ୍ଞା ସିଏ ବି ତାର ବି କି କିଛି ଦୋଷ ନାହିଁ କାରଣ ସିଏ
ତାର ତ କିଛି ଦୋଷ ନଥିଲା କିନ୍ତୁ ଚିଠି ପାଇବା ଦ୍ଵାରା କଣ ଲାଭ ହୋଉଥୁଲା କିଛି ନାଇଁ ସେ କାମଟା ସେତେବେଳକୁ ସରି ଯାଉଥୁଲା। ସରିବା ପରେ ଲୋକ ପାଖରେ ଚୀଠି ପହଞ୍ଚୁଥୁଲା।
ଆଜ୍ଞା।
କିନ୍ତୁ ଏବେ କଣ ଏବେ ଯଦି ଫୋନ ମାଧ୍ୟମରେ ଆମେ ଦିଇ ମିନିଟରେ ଜଣଙ୍କୁ ଫୋନ ଲଗେଇକି ତା ସହିତ କଥା ହେଇ ପାରୁଚେ ତାକୁ ସବୁ ଜଣେଇ ପାରୁଚେ କି ନାଇଁ ଏମତି ହେଇଚି ସେମତି ହେଇଚି ତ ସିଏ ସାଙ୍ଗେ ସାଙ୍ଗେ ଆମେ ଯେମିତି ଘରେ ରହିକି ଜାଣୁ ଚେ ସିଏ ସେମତି ବାହାରେ ରହିକି ବି ଜାଣିପାରୁଚି। ଆଜ୍ଞା।
ଫୋନଟା ବ୍ୟବହାର ଆଜ୍ଞା ଫୋନଟା ବ୍ୟବହାର କୋରୋନା ପରଠୁ ବ କୋରୋନା ଟାଇମରେ ଭୋଉତ ବ୍ୟବହାର ହେଇ ଆସିଲା। ତାର ମାନେ ବୋହୁତ କୁ କିଛି ଲାଭ ବି ମିଶିଗଲା। କାରଣ ମୁଁ ମୁଁସ୍ ସ୍କୁଲ କଲେଜ ସବୁ ବନ୍ଦ ହେଇଗଲା ପିଲାମାନେ କ୍ଲାସ କରିବା ପାଇଁ ବି ଏ ଫୋନ ମା ଧ୍ୟମରେ କ୍ଲାସ କଲେ।
ଆଜ୍ଞା ଆଜ୍ଞା ପାଠ ପଢାଟା କେମତି ବନ୍ଦ ନହବା ସରକା କାର ଚାହିଁଲେ ଯେ ଆମ୍ ପିଲାମାନେ କେମିତି ଘରେ ରହି ଅନଲାଇନ ମାଧ୍ୟମରେ କେମତି ପାଠ ପଢନ୍ତୁ।
ଆଜ୍ଞା।
ତାପରେ ଆପଣ ଦେଖିଥିବେ ମାନେ ଆଗୁରୁ ଆମେ ଯଦି କୁଆଡେ ଯାଉଥୁଲେ ବୁଲିବା ପାଇଁ
ଆଜ୍ଞା।
ଧର ଗୋଟେ ନୂଆ ଜାଗା ଯାଇଚି ଆମେ କଣ କରୁଥୁଲେ ନା ଲୋକଙ୍କୁ ପଚାରୁଥୁଲେ ଯେ ଭାଇ ଏ ଜାଗାଟା କୋଉଠି? କି ଏଇ ଜାଗାଟାର ରାସ୍ତାଟା କୋଉ ପଟେ ଅଛି କୋଉ ପଟେ ଗଲେ ଆମକୁ ସେଇ ଜାଗାଟା ମିଳିବ।
ଆଜ୍ଞା।
କିନ୍ତୁ ଏବେ କଣ?
ଗୁଗୁଲ ମ୍ୟାପରେ ଦେଖିଲେ ଆମେ ସଠିକ ସ୍ଥାନରେ ସାଙ୍ଗେ ସାଙ୍ଗେ ଅନଇନ୍
ନିହାତି ନିହାତି ଗୁଗୁଲ ମ୍ୟାପରେ ଦେଖିବା ଦ୍ଵାରା ଆମେ କଣ ହୋଉଚି ନା ଆମେ ଦେଖିବା ଦ୍ୱାରା କାହାକୁ କିଛି ପଚାରିବାକୁ ପଡିଲାନି କି ଆମ ସମୟ ବଞ୍ଚିଲା। ତାପରେ ବି ଆମେ କୋଉଠି ରହିବାର ନାହିଁ କି କିଛି ଅସୁବିଧା ହବାର ନାହିଁ।
ଆ ହୁଁ।
ଆଉତ୍ ଆହୁରି ବି ଗୋଟେ ଜିନଷ ଆଜ୍ଞା
ଆଜ୍ଞା। କୁହନ୍ତୁ କୁହନ୍ତୁ।
ଯେମତି ମାନେ ଆଗୁରୁ କଣ ଅଁ କିଛି ପର୍ବପର୍ବାଣୀ ହେଲେ ଲୋକ ଯାଉଥୁଲେ କଣ କି ମାନେ ଡ୍ରେସ ପଟା କିଣିବାକୁ ଯାଉଥୁଲେ ବଜାରକୁ
ଆଜ୍ଞା।
ବଜାରକୁ ଯାଉଥୁଲେ ତ ଘରେ ଏଠି ଲୋ କ ଅନେଇଥିବେ ଯେ ବଜାରକୁ ଯାଇଛନ୍ତି କେତେବେଳେ କୋଉଥିରେ ଯିବେ କେତେବେଳେ ଯିବେ କେମିତି ଆସିବେ। ଗୋଟେ ଚିନ୍ତା ଥିଲା ଏବେ କଣ ଅନଲାଇନ ହେଇଗଲା ଯୋଉଠୁ ଫୋନ୍ ହେଇଗଲା ଯୋଗୁରୁୁ ମାନେ ଅନଲାଇନ ରେ ଡ୍ରେସ୍ ଖୋଜିକି ଉଁ ଅର୍ଡ଼ର କରିଦେଲେ। ଦୋକାନକୁ ଗଲେ କଣନା ଆମେ ଯଦି ଦଶଟା ଡ୍ରେସ୍ ଦେଖିଲେ। ତା ଭିତରୁ ଗୋଟେ ଡ୍ରେସ୍ ଯଦି ନଆଣିଲେ ତାହେଲେ ଆମକୁ ଆନ ନିଜକୁବି ଖରାପ୍ ଲାଗିବ ଯେ ଦଶଟା ଡ୍ରେସ୍ ଦେଖିଲି ଆଉ ଗୋଟେ ଡ୍ରେସ୍ ନେବିନି କେମିତି ପଳେଇବି ଏଦୋକାନରୁୁ। କିନ୍ତୁ ଏବେ ଅନଲାଇନ୍ ଦ୍ଵାରା କଣ ହଉଚି ନା। ଆପଣ ଦଶଟା କଣ ଶହେଟା ଡ୍ରେସ୍ ଦେଖିଲେ ବି
ଯ ଆଜ୍ଞା ଆଜ୍ଞା ଯୋଉଟା ଭଲ ଲାଗିଲା ତାକୁ ବି ଅ ତାକୁ ଗ୍ରହଣ କରୁଛେ ଆଣିକ ଅର୍ଡର ବାଲା ଦେଇଦେଇ ଯାଉଛନ୍ତି। ତାପରେବି ଆମର ଯଦିବି କିଛିବି ଇ କଣ ତା ଦେହରୁ ବାହାରଲା ରୁଟି ତାରବୁ ଆମେ ତାକୁ ଫେରସ୍ତବି କରିପାରୁଛେ।
ଆଜ୍ଞା ଆଜ୍ଞ। ଉଁ ଯାହା ଦ୍ଵାରାକି ଆମର କଣ ହେଲାନା ବହୁତ୍ ସମୟ ବଞ୍ଚିବା ସହିତ ଆମର ମାନେ ନିଜ ହିସାବରେ ଜିନିଷ ମାନେ ଯେମିତି ଆମେ ଖୋଜୁଥିଲେ ସେମିତି ଜିନିଷ ପାଇପାରିଲେ।
ଯାହା ଦ୍ୱାରା ଅ ଆ ଯେମିତି ଆଜିକାଲିତ ଯୋଉ ରେଟର ଗାଡ଼ି ଫାଡ଼ି ସବୁ ଚାଲୁଚି। ବାହାରକୁ କୁଆଡ଼େ ଯିବାକୁ ଡର ଲାଗୁଚି।
ଆଜ୍ଞା। ଅନଲାଇନରେ ଆହୁରିବି କଣ ସୁବିଧା ହେଲାନା ହେଟି ଘରବା କିଏ ଜଣେ ଯାଇକି ବିଦେଶରେ ରହିଚି ବିଦେଶରେ ଚାକିରୀ କରିଚି। ତ ଆଗରୁ ତାକୁ ଦେଖିବା ପାଇଁ ହେଲେ ଆମକୁ ବର୍ଷ ବର୍ଷ ମାସ ମାସ ଅନେଇବାକୁ ପଡ଼ୁଥିଲା ଇରେ କୋଉଦିନ ସିଏ ଆସିବେ ଯଦି ଟିକେ ଦେଖା ମିଳିବ ନହେଲେ ନାଇଁ।
ଆଜ୍ଞା ଆଜିକାଲି ଭିଡିଓ ଫୋନ୍ ମାଧ୍ୟମରେ ତାଙ୍କୁ ଆମେ ଦେଖି ପାରୁଚି କି ସୁଖ ଦୁଖ କଥା ଭଲସେ ହେଇପାରୁଚେ।
ଆଜ୍ଞା ଆମର ଯେତେବେଳେ ମନ ହେଲା ଆମେ ଟିକେ ଭିଡିଓ କଲ୍ କରିଦେଲେ ମାନେ ସାଙ୍ଗେ ସାଙ୍ଗେ ଯେମିତି ଲାଗୁଚିକି ସେ ଆମ ପାଖରେ ଅଛନ୍ତି ସେଇ ଭଳିଆ କଥାବାର୍ତ୍ତା ହେଇପାରୁଛେ।
ତାପରେବି ଆଗରୁ କଣ ହଉଥିଲାନା ଆମେ କିଛି ଗୋଟେ ଆଉ ଯୋଉ ଓ ଉ ଅ କିଛି ଆମର ସଉଦାପତ୍ର ଦରକାର୍ ଲେ ଆମକୁ ଯଦି କେହି ନାହାନ୍ତି ଆମକୁ କାହାକୁ ମାନେ ରୋଷେଇ ବନ୍ଦ କରିବାକୁ ପଡ଼ୁଥିଲା ସେଆସିଲେ ଯାଇ ଦୋକାନ ଯିବାକୁ ପଡ଼ୁଥିଲା ତସାଙ୍ଗେ ସାଙ୍ଗେ ପାଞ୍ଚ ମିନିଟରେବି ଅର୍ଡର କଲେ ପାଞ୍ଚ ମିନିଟରେ ଦଶ ମିନିଟ୍ ଭିତରେ ଆସିକି ଦେଇଦେଇ ଯାଉଚନ୍ତି।
ଆଜ୍ଞା ନିହାତି ନିହାତି ସଉଦା ଯାହା ଦେଖିବାର ଅଛି ଘରେ ଯଦି ନାହିଁ ସଉଦା ଅର୍ଡର କରିଦିଅ ଅର୍ଡର ବାଲା ନିଜେ ଘର ପାଖକୁ ଆସିବେ ନା ଆପଣଙ୍କୁ ଯିବାର କିଛି ଟେନସନ୍ ହେଲା। ନା ଘରେ ଯଦି କେହି ନାହାନ୍ତିବି ଅସୁବିଧା ହେଲା କିଛି ଅସୁବିଧା ହବାର ନାହିଁ ଅର୍ଡର ବାଲା ଆସିଲେ ଘର ଆଗରେ ଦେଇ ଦେଇ ଚାଲିଗଲେ।
ଆଜ୍ଞା।
ଆଉ ବି କଣ ଫୋନ ନା ଆଜିକାଲି ଦେଖି ୟୁ ୟୁଟୁବ ରେ ସବୁ ଜିନିଷ ମାନେ ସବୁ ଶିଖିବାକୁ ମିଳୁଛି।
ଆଜ୍ଞା ଆଜିକାଲି ତ ଲୋକମାନେ ଆ ଟିଭି ଦେଖିବା ଛାଡିଦେଇଛନ୍ତି ଫୋନ୍ ମାଧ୍ୟମରେ କାରଣ ଆମେ ନୂୟୁଜ ଦେଖି ପାରୁଛୁ। ସବୁ ଜିନିଷ ଦେଖିପାରୁଛୁ ଆଜିକାଲି ଲୋକ ଫୋନ କୁ ବହୁତ କୁ ବହୁତ ବ୍ୟବହାର କରୁଛନ୍ତି।
ନିହାତି ଫୋନ ରୁ ବହୁତ କିଛି ଜିନିଷ ଶିଖିବାର ଅଛି।
ଆଜ୍ଞା।
ଯେମିତି କିି ଆପଣ ଦେଖିବେ ଯଦି ଜଣେ ସାମାନ୍ୟ ସିଲେଇ କରିବାକୁ ଅଳ୍ପ କିଛି ଶିଖିଛି ତାହେଲେ ସିଏ ୟୁଟୁବରେ ସର୍ଚ୍ଚ ମାରିକି ବେୟ ତା ଉପରେ ବହୁତ କିଛି ଜାଣିପାରୁଛି ମାନେ କେମିତି ଏ ଡିଜାଇନ ଟା କେମିତି କଟ ହବ କି କେମିତି କଣ କରାଗଲେ କୋଉ ପ୍ରକାର ଡିଜାଇନ ହବ କେମିତି ଡ୍ରେସ ଟା କଟିଙ୍ଗ ହୁଏ। ଯାହା ଆପଣ ମାରିବେ ବା କହୁଛି ରୋଷେଇ ର କିଛି ଜିନିଷ ହଉନା କାହିଁକି ଏ ରୋଷେଇ ଟା କେମିତି ହୁଏ ଯଦି ଆପଣ ଶିଖିବାକୁ ଚାହିଁବେ ତ ବହୁତ ସବୁ କିଛି ଶିଖି ପାରିବେ ୟୁଟୁବୁ ସାହାଯ୍ୟରେ। ହଁ। ଏବେ ତ ଅଫିସିଆଲି କାମ ବି ମାନେ
ଘରେ ବସି ବି ରୋଜଗାର କରିପାରୁଛନ୍ତି।
ଆଜ୍ଞା ଯେମିତି ଆଗରୁ ମିଟିଂ ହଉଥିଲା କଣ ମାନେ ଗୋଟେ ଜାଗାରେ ସମସ୍ତେ ବସିକିନା ଗୋଟେ ମିଟିଂ ହଉଥିଲା ଏବେ
ସେ ଜାଗାକୁ ସମସ୍ତେ ଯିବା ନିହାତି ଦରକାର କାରଣ ନ ଜାଲେ ବି କିଛି ବି ଜାଣିପାରିବନି।
ଆଜ୍ଞା କିନ୍ତୁ ଏବେ କଣ ନା ଗୁଗୁଲ ମିଟ୍।
ଆଜ୍ଞା ଆଜ୍ଞା।
ଗୁଗୁଳି ମିଟ ଖୋଲିଦେବା ଦ୍ୱାରା। ସମସ୍ତଙ୍କର ମୁହଁ ବି ଦେଖାଗଲା ସମସ୍ତଙ୍କର କଥା ବି କ୍ଲିୟର ଆସିଲା। ଆଉ ମାନେ ଯେତେ ଜଣ ପାରିବେ ସେଥିରେ କଥା ହେଇପାରିଲେ ଜଏନ ହେଇକି କଥା ହେଇପାରିବେ। ତ ତା ଦ୍ଵାରା ବି କେତେ ସୁବିଧା ହେଲା ନାହିଁ ଯଦି ଜଣେ ଅସୁବିଧାରେ ଅଛି ଯାଇପାରିବନି ତ ସିଏ ବି ସେ ମିଟିଙ୍ଗିରେ ଯୋଗଦାନ କରିପାରିବ।
ଆଜ୍ଞା। ଆମେ ସବୁ ଜିନିଷ କୁ ଭଲ ଭାବରେ ଗ୍ରହଣ କଲେ ହବ ଆମେ ଯଦି ତାକୁ ଖରା ପିରି କରି
ନିହାତି ସବୁ ଜିନିଷର କିଛି ନା କିଛି ଭଲ ଅଛି।
କିଛି ନା କିଛି ଖରାପ ଅଛି ଯୋଉଟା ଆମେ ଗ୍ରହଣ କରିବା ଆମକୁ ଯୋଉଟା ଠିକ ଲାଗେ ଆମେ ଗ୍ରହଣ କରିବା।
ଆଜ୍ଞା ଭଲ ଜିନିଷ ଟାକୁ ଗ୍ରହଣ କଲେ ଭଲ ଜାଣିବା ଖରାପ ଜିନିଷ ଟାକୁ ଗ୍ରହଣ ଖରାପ ଜାନିବ। ସେଇଟା ଆମ ଉପରେ ନିର୍ଭର କରେ ଆମେ କେମିତି ସେ ଜିନିଷଟାକୁ ଗ୍ରହଣ କରୁଛେ।
ଆଜ୍ଞା।
ଯା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା।
ଆଉ କେତେବେଳେ ଯଦି ଫ୍ରି ହେବେ, ଟିକେ କଲ୍ କରିବେ ଆଉ।
ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା।